ହ୍ୟାଲୋ।
ହଁ ହ୍ୟାଲୋ।
ଶୁଭ ସକାଳ।
ଶୁଭ ସଖାଳ।
କଣ କରୁଚନ୍ତି?
ଏ କିଛି ନାହିଁ ଜଳଖିଆ ରା ଏଇ ଟିକେ ବସିଥିଲେ ଆଉ।
କଣ ଠାଇଲେ ଆପଣ?
ଆଦି ଘରେ ଟିକେ ଇଟଲି ତରକାରୀ ହେଇଥିଲା ତ ଖାଇଦେଲି ଆଉ। ତୁମ ଡେ କରିଥିଲେ
ମାମା ବନେଇଥିଲେ କି?
ଆ ହଁ ଭାଉଜ କରିଥି
ଆପଣଙ୍କ ପଟେ କେମିତି ପାଗ ଦେଇଚି ଆଜି?
ଆଜି ତ ଟିକେ ବହୁତ ଆଉ ଖଡାତ ହଉଚି ହେଲାଣି ଚା ପାଞ୍ଚ ଦିନ ପାଞ୍ଚ ଦିନ ଖଣ୍ଡେ ହେଲାଣି ଖରା ହଉ ମାନେ ପ୍ରବଳ ଖରାଦିନ ଭଳିଆ ଖରା ହୋଉଛି ବର୍ଷା ଫର୍ଷା କିଛି ବହୁତ ଦିନ ହେଲାଣି ପଅର ଦିନ କି କାଲି ଯ କରୁଥିଲା ମାନେ ମେଘୁଆ ପାଗ କରିଥିଲା ହେଲେ ବର୍ଷା ଫର୍ଷା କିଛି ନାହିଁ।
ଆପଣଙ୍କ ଗାଁ ରେ ଚାଷ କରୁଥିବେ ଜମିରେ?
ହଁ ଚାଷ ମାନେ ତ ଏବେ ତ ମାନେ ହୁ ଚାଷ ମାନେ ଆରମ୍ଭ ହେଇଛି ମାନେ ଚାଷ ବାସ ମାନେ ସବୁ ତିଆରି କରିକି ରଖି ମାନେ ଚାଷ ଯୋଟିଛନ୍ତି ସବୁ ବଟ ବର୍ଷା ଫର୍ଶା ହେ ହେଇ ହେଲା ପରେ ଯାଇକି ଯାହା ଲଗେଇବେ ଆଉ।
ହଁ ଏବେ ତ ଧାନ ଚାଷ କରାହବ ସବୁ। ବର୍ଷା ବି ଋତୁ ଆସିଲାଣି
ହଁ ଆପଣଙ୍କ ସେଆଡେ ବର୍ଷା ଫର୍ଶା ହେଲାଣି ସବୁ?
ହଁ ଏପଟେ ତ ଏମିତି ତ ପାଗ ପରିବର୍ତ୍ତନ ହୁଏ। କେତେବେଳେ ଖରା ହୁଏ କେତେ ସେତେବେଳେ ବର୍ଷା ହୁଏ କିନ୍ତୁ ଏବେ ତ ଏପଟେ ଖରା ହଉଛି।
ଆଜ୍ଞା ଆଞା।
ଆପଣଙ୍କ ଆପଣ ଘରେ କଣ ପନିପରିବା ଲଗେଇଛନ୍ତି?
ଆମର ଆମର ତ ମାନେ ଜମି ତ ନାହିଁ ମାନେ ଛୋଟ ମାନେ ଘର ଟିକେ ଅଛି ଆମର ସବୁ ଲଗା ହେଇଛି ବାଇଗଣ ଟିକେ ଲଗା ହେଇଛି ଟମାଟୋ ଟିକେ ଆଉ ଏମିତି ଶାଗ ଫାଖ ଟିକେ ଲଗା ହେଇଛି। ଆଉ ଲେମ୍ବୁ। ଗଛ ଗୋଟେ ଅଛି ଏମତି ଛୋଟ ମୋଟ ଗଛ ଖାଲି ମାନେ ଘର ପରିବାର ଖାଇଲା ଭଳିଆ ଆଉ।
ହଁ। ବହୁତ ବିଭିନ୍ନ ପ୍ରକାର ଶାଗ ଥାଏ। ଆପଣ କୋଉ କୋଉ ଶାଗ ଖାଇଛନ୍ତି?
ଆ ଆମର ତ ବହୁତ ପ୍ରକାର, ମୁଁ ତ ଭଲସେ ଜାଣିନି। ଆମର ଖଡ଼ା ଶାଗ ବି ହୁଏ। ଆଉ ଗୋଟେ ଏ ଅଲଗା ଅଲଗା ଟାଇପ ର ହୁଏ। ହେତ ଶାଗ ବିଷୟରେ ତ ଆଇ ଜ୍ଞାନ ନାହି। ଘରେ ଏ ଭାଉଜ ସବୁ ଲଗାନ୍ତି। ଏ ମା ବି ଲଗାଏ।
ଆପଣ କହିଲେ ଯୋଉ ଖଡା ଶାଗ, ମାନେ ମୁଁ ସେଇଟା ସେ ଶାଗ କେବେ ଶୁଣିନି। ସେଇଟା ମାନେ କେମିତି ହେଇଥାଏ?
ଖଡ଼ା ଶାଗ ମାନେ କଣ କହିଲେ ଲମ୍ବା ହେଇକି ଥିବ। ମାନେ ଅ ଲାଲ ରଙ୍ଗର ତାର ମାନେ ଅ ପୁରା ଇଏଟା ଥିବ ବଡ଼ିଟାଥିବ।
ହଁ।
ଆଉ ଲମ୍ବାଲିକା ଟିକେ ହଁ ସଜନା ସାଗ ତ ପ୍ରାୟ ଟାଇମ୍ ଖିଆ ହୁଏ ଘରେ। ନ ତ ବହୁତ ଲାଗେ ମାନେ ଆମର ଆମର ତ ନାହିଁ ନା ମୋର ଜଣେ ଭଉଣୀଙ୍କ ଘର ଅଛି। ତାଙ୍କର ଯେତେବେଳେ ହେଲେ ବି ପଠେଇ ଦିଅନ୍ତି ଘରକୁ। ଆମର ପ୍ରାୟ ଟାଇମ ଖିଆ ହୁଏଯେ।
ହଁ।
ଆଉ ଆପଣଙ୍କ ସିଆଡେ କଣ କଣ ଚାଷ ସବୁ ଚାଷ ସବୁ ହୁଏ?
ଆମର ଏପଟେ ହଳଦୀ ମର କନ୍ଧମାଳ ଜିଲ୍ଲାରେ ହୁଏ। ତାପରେ ଆଉ କିଛି ଅଲଗା। ଏବେ ତ ମକା ଆମ ବାରିପଡେ ଏମତି ଲଗେଇଥିଲୁ ମକା ଗଛ।
ଆଜ୍ଞା।
ଆଉ ବାଇଗଣ ଆଳୁ ଝୁଣୁଙ୍ଗ ଏଡାକୁ ଏମିତି ଲଗା ହେଇଛି ଆଉ।
ନା ସାଧାରଣତଃ ସେଟ ତ ପ୍ରାୟ ଲଗାନ୍ତି ସେମିତି। ଆଉ ଧାନ ଫାନ କିଛି କରୁନାହାନ୍ତି ବୋଲି।
ହଁ ଧାନ ଏମିତି ସେ ତଳି ଯୋଉ କଣ ପକୋଉଚନ୍ତି ସେମିତି ପକେଇଚନ୍ତି। ଆମ ତ ଏବେ ବର୍ତ୍ତମାନ କିଛି ଏମିତି ଧାନ ଲଗଉନୁ କିଛି ସମସ୍ତେ ଟିକେ ବ୍ୟସ୍ତ ରହିଯାଉଚନ୍ତି। ଖାଲି ବାରିପଟ ଯାହା ଯେତିକି ଜମିଅଛି ସେଇଟା ଯାହା ପନିପରିବା ଲ
ଆଜ୍ଞା ଆଜ୍ଞା। ହଁ ଆପଣଙ୍କ ପରିବାର ଯେତିକି ସେତିକି ହେଇଯାଉଥିବ ଆଉ।
ଆଜ କାଲି ତ କୃଷି ମାନେ ଯାହା ଯୁ ଫସଲ ଚାଷ ଏମି କରିବେ ଆମେ ତାଙ୍କରେ ନିର୍ଭର କରିକି ଥାଉ ନା ତାଙ୍କେ ଯଦି କିଛି କରିବେ ତାଲେ ଆମକୁ ମିଳିବ କିଛି ଖାଇବା ପାଇଁ।
ଆଜ୍ଞା।
ଯେମିତି ଜାଣିଚନ୍ତି କପା ଓ
ହଁ କୁହନ୍ତୁ।
ହ୍ୟାଲୋ? ହଁ ଆମର ଯେମିତି କି ହଳଦୀ ଚାଷ କନ୍ଧମାଳ ଜିଲ୍ଲାରେ ବେଶୀ ଜଣାଯାଏ। ତ ଏମିତି ଆମର କପା ଚାଷ ହଉ ଧାନ ଚାଷ
କଣ କହିଲେ?
ମାନେ କପା ଚାଷ ଓ ଧାନ ଚାଷ କୋଉ ଜିଲ୍ଲାରେ ହୁଏ ଜ ଆପଣ ଜାଣିଚନ୍ତି? ମାନେ ବେଶୀ ପରିମାଣର?
ହ ସେମିତି ବେଶୀ ପରିମାଣରେ ତ ନୁହେଁ। ଆମର ମାନେ ଆମର ଯଦି ଏତିକି ପ୍ରାୟତଃ ଏଠି ଅ ଧାନ ଚାଷ କରନ୍ତି କପା ଚାଷ ତ ମୁଁ କାହିଁ ଦେଖି ନାହିଁ ଆମ ଅଞ୍ଚଳରେ ଏତେ ଅ ହବାର ର ପାଖାପାଖି ଅନ୍ୟ ଅ ଉଁ ହୋଉଥୁବ ଆଲା କୋଉ ଏରିଆ ରେ ଆମର ତ ଏତେ ଅ ଜ୍ଞାନ ନାହିଁ।
ଜାଣିଥିବେ ବଲାଙ୍ଗୀର ସାଇଟ ସେପଟେ ବହୁତ କପା ଚାଷ ହୁଏ।
ଆଜ୍ଞ ଆଜ୍ଞା। ହଁ ସେପଟେ ସେମିତି ମାନେ ମାଣିପାଗ ହୋଇଥିବ ତାକୁ ମାନେ କପାଚାସ ହେଲା ଭଳିଆ। ଅ ତାଙ୍କର ପାଣି ଫାଣି ବି ସୁବିଧା ଥିବ ସବୁ ଅସୁବିଧା ଥିବ ସେଥିପାଇଁ ସେ ଅଞ୍ଚଳରେ ବହୁତ ହୁଏ ବୋଧେ ଆଉ।
ହ୍ୟାଲୋ।
ହଁ କୁହନ୍ତୁ କୁହନ୍ତୁ ହ୍ୟାଲୋ।
ହଁ ଶୁଭା ଯାଉଚି?
ହଁ ହଁ କୁହନ୍ତୁ।
ହଁ ଆପଣ କେବେ ଆସନ୍ତି ବଲାଙ୍ଗୀର ବୁଲିବା ପାଇଁ?
ଅ ସେପଟେ ତ ମାନେ ବୁଲିବା ପାଇଁ ତ କେମତି ଯାଇନା ଏମିତି ଥରେ ଦିଥର ଯାଇଥିଲି ରହିନୀ ସେରିିଆରେ କେବେ।
ହଁ ଏଠାରେ ଦେଖିବା ପାଇଁ ବହୁତ କପା ଚାଷ ବହୁତ ପରିମାଣରେ ଲଗାନ୍ତି। ଯେତିକି ପନିପରିବା ଚାଷ ହୁଏନି ସେତିକି ଧାନ ଚାଷ ଓ ବହୁତ ପରିମାଣରେ କପା ଚାଷ କରାଯାଏ। ମାନେ ସବୁ ମାନେ ଯେତିକି ପରିବାର ଥିବେ ସବୁ ଏମିତି ସମସ୍ତେ ସ। ନରୁ ବଡ ସମସ୍ତେ ସେ ସେଇଠିକୁ ଯାଆନ୍ତି ମିଶିକି କାମ କରନ୍ତି।
ଆଜ୍ଞା ଆଜ୍ଞା।
ଆଉ ଏଠାରେ ଦେଖିବାକୁ ତ ପାହାଡ ବହୁତ ସୁନ୍ଦର।
ହଁ ସେ ହଁ ସେ ଏରିଆ ସେମାନେ ସେପଡ ଅଞ୍ଚଳ ପାହାଡ ଉଁ ପର୍ବତ ଜଳପ୍ରପାତ ବି ବହୁତ ସେପଟ। ଅଞ୍ଚଳରେ ଦେଖିବାକୁ ମିଳେ।
ହଁ।
ଆପଣଙ୍କ ଅଞ୍ଚଳରେ କଣ ମାନେ ନୂଆ ଆ ମାନେ ବଡ ଏମିତି ଜଳପ୍ରପାତ ଅଛି ନା ସେପଟେ ନାହିଁ କିଛି?
ଆମର ସେପଟେ- ଅଛି ବହୁତ ଗୁଡେ ଜଳପ୍ରପାତ ଯେମିତି କିି ପୁତୁଡି ଥିଲା ତାପରେ ପକଡା ଝର ଥିଲା ଉର୍ମାଗଡ, ମଣ୍ଡାଶରରେ ଏମିତି ଅଛି ଜଳପ୍ରପାତ। ତାପରେ ଲୁଡୋ ଗୋଟେ ଅଛି ଆହୁରି ଏମିତି ପାହାଡିଆ ଅଞ୍ଚଳମାନଙ୍କରେ ଅଛି ଆଉ।
ଆଜ୍ଞା। ତମର ବି ବହୁତ ମାନେ ସେପଟେ ସେଇ ଅନ୍- ଅଞ୍ଚଳରେ ତ ବହୁତ ମାନେ ଜଙ୍ଗଲ ବି ଥିବ ଗଛ ପତ୍ର ବି ସେଠି ବହୁତ ଅ ସବୁଜ ଅ ଇଏ ଥିବ ନାହିଁ?
ହଁ ହଁ।
ହଁ ହଁ ସେଥିପାଇଁ ଜଳପ୍ରପାତ ସେଠି ମାନେ ଏଠି ଅଛି ଆଉ ଏଠି ଆମ ଅଞ୍ଚଳରେ ଏତେ ମାନେ ପାହାଡ ପର୍ବତ ନାହିଁ ତ ଜଳପ୍ରପାତ ବି ଏତେ ଦେଖିବାକୁ ମିଳେ ନାହିଁ ଏଠି।
ହଁ ଆଜକାଲି ତ ଘର କରିବା ପାଇଁ କିଛି କଣ ହେଲେ ଏମତି ଗଛ ପତ୍ର ସବୁ କାଟି ଦିଅନ୍ତି।
ହଁ ସେ ତ ହଁ ଲୋକମାନେ ନିଜ ସ୍ୱାର୍ଥ ପାଇଁ ସବୁ କାଟି ଦଉଛନ୍ତି ଗଛ ପତ୍ର ବି ନିଜେ ଲଗଉ ବି ନାହାନ୍ତି ଆଉ
ହଁ ଆପଣ ସା ସାନ ଥିଲା ବେଳେ ତ ଗଛ ଲଗେଇଥିବେ ଛୋଟ ଛୋଟ ଏମିତି
ହଁ। ହଁ ହଁ ନାଇଁ ମତେ ତ ଗଛ ଲଗେଇବାକୁ ଭଲ ଆମର ବି ଘର ଉପରେ ବି ବହୁତ ସାରା ଗଛ ମାନେ ଛୋଟ ମୋଟ ଫୁଲ ଗଛ ହଉ କି ଏମିତି ଅଲଗା ପ୍ରକାର ଗଛ ସବୁ ଲଗା ହେଇଛି ମୁଁ ଲଗାଏ ପାଣି ଫାଣି ଦିଏ ଇଏ କରେ ମତେ ବହୁତ ଇଚ୍ଛା ଗଛ ପଛ ଲଗେଇଆରେ ସବୁ।
ମୁଁ ବି ସେମିତି ସାନ ବେଳେ ଲଗାଇଥାଏ ଗଛ ଏମିତି ଆମ ବାପା ମାମାଙ୍କ ସହ ମିଶିକି ପନ୍ ଏମତି ଚାଷରେ ଆଳୁ ଲଗେଇ ଯାଉଛି ସେଇଟାକୁ ମାଟିକୁ ଏମିତି ଖଳୁଥାଉ ମୋ ପାଖରେ ଗୋଟେ କୁକୁର ଥିଲା ସେ ବି ଆସିକି ମୋ ସହିତ ଏମିତି ଖୋଳୁଥିବ ମାଟି।
ହେ ହେ ହା ହା ହାଁ ତାଙ୍କର ତ ଅଭ୍ୟାସ ଯେମିତି ଆଉ
ହଁ ହଇରାଣ କରିଦିଅନ୍ତି ଏଇ ମତେ।
ନାଇଁ ସେମାନେ ତ ସେମାନେ ଆଉ କଣ ଜାଣନ୍ତି କି ସେମାନେ ମଣିଷ ଭଳିଆ ତ କିଛି ଜାଣନ୍ତିନି ନା!
ହଁ ହଁ।
କାହିଁକି ନା ଯିଏ ତାଙ୍କୁ ଖାଇବାକୁ ଦିଏ ରହିବାକୁ ଦିଏ ସେ ତାଙ୍କର ବିଶ୍ଵସ୍ତ ହେଇକି ରହିଯାଆନ୍ତି।
ହ ତାପରେ ଆମର ଅପ ଗଛ ପତ୍ରରେ ପରିବା ଗଛ ପତ୍ରରେ ଏମିତି ପକ କୋ ଲାଗିଯିବ ବୋଲି ଆମେ ତାକୁ ରାସାୟନିକ ସାର ଏମିତି ସ୍ପ୍ରେ କରିଥାଉ ଯୋଉ କୀଟନାଶକ ଔଷଧ
ହଁ।
ହଁ
ନାଇଁ ଠିକ କଥା ଗଛ ପଛ ଲଗେଇଲେ ବି ତାକୁ ସୁରକ୍ଷା ଦେବାର ବି ଆମର ଦାୟିତ୍ୱ ନା ଖାଲି ଗଛ ଲଗେଇଦେଲେ ବି ଆଉ କିଛି ହବାର ନାଇଁ।
ହଁ।
କେମତି ବଡ କରାଯିବ ପାଣି ଫାଣି ଦେଇକି ଖତ ତ ସାର ଦେଇକି କେମିତି ବଡ କରାଯିବ ସେଇଟା ଆମର ଲକ୍ଷ୍ୟ ହବା କଥା। ଏବଂ ଆଜିକାଲି ମାନେ ଗଛ ବି ଲଗଉନାହାନ୍ତି ଗଛ ଆମ ଲଗେଇବା କଥା, ମାନେ- ଯଦି ବି ଗଛ କାଟୁଛନ୍ତି ତ ସେ ପରିମାଣରେ ଗଛ ନହେଲେ ପୁଣି ଆମକୁ ଅମ୍ଳଜାନ ମିଳିବନି ପୁଣି ବହୁତ ସାରା ମାନେ ଜନସଂଖ୍ୟା ବି ବଢିଗଲାଣି ନାଁ!
ହଁ।
ତ ଅମ୍ଳଜାନ ବି ମିଳିବନି ଆଉ ଛାଇ ବି ଯେମତି ଆମେ ଯୁଆଡେ ଯାଉଛେ ତ ଆଗ କାଳରେ ଦେଖିବେ କଡ ରାସ୍ତା ଫାସ୍ତା ଏଡେ ବଡ ବଡ ଗଛ ଥିଲା ଏବେ ତ ଆଉ ନାଇଁ? ବଡ ବଡ ଗଛ ଦେଖିବା ଆ ମୁସ୍କିଲ ହେଇଗଲାଣି।
ହଁ ମିଳୁନି କିଛି ଦେଖିବା ପାଇଁ ଗଛ ଏବେ ଆଗରୁ ଯେମିତି ପୁରା ଘଞ୍ଚୁ ଜଙ୍ଗଲ ହେଇକି ଥିଲା ଏବେ ଆଉ କିଛି ନାହିଁ। ଖାଲି ଦେଖିବ ପୁରା ପାହାଡ ଥିବ ମାନେ କିଛି ଗଛ ପତ୍ର ନଥିବ ଖାଲି ଏମିତି ପଥର ପଥର ଥିବ ଆଉ ସବୁ ସଫା ଦେଖା ଯାଉଥିବ।
ହଁ ହଁ ଆଜିକାଲି ପାହାଡ ତ ପୁରା ମାନେ ପୁରା ଗଛ ପତ୍ର ବିନା ହିଁ ସେ ଆଗରେ ନହେଲେ ବହୁତ ଘଞ୍ଚ ଅରଣ୍ୟ ଥିଲା। ବହୁତ ବଡ ବଡ ଗଛ ବି ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ଆଉ ତ ଅ, ସବୁ ଜନସଂଖ୍ୟା ବୃଦ୍ଧି ପାଇଁ ଘର ଫର ଏଇ କରିକି ସବୁ ସ୍ଵାର୍ଥ ପାଇଁ କାଟି ଦଉଛନ୍ତି ଆଉ।
ହଁ
ଆଉ ସେଇଟା କ ଆମେ କଣ କରିପାରିବା ଆମର ଏତେ ଦାୟିତ୍ଵ କି ଆମେ ହଁ ଗଛ ପଛ ଲଗେଇକି ଆମର ମାନେ ପରିବେଶଟିକୁ ସୁନ୍ଦର ରଖିବା ଏତିକି ଦାୟିତ୍ଵ ହବା କଥା ଆମର। ହଉ ହଉ ହଉ ହଁ କୁହନ୍ତୁ।
ଆପଣଙ୍କ ସହିତ କଥା ହଇକି ମତେ ବହୁତ ଭଲ ଲାଗିଲା ଧନ୍ୟବାଦ।
ହଁ ଧନ୍ୟବାଦ ଧନ୍ୟବାଦ ହଁ ବହୁତ ଶିଖିବାକୁ ମିଳିଲା ଧନ୍ୟବାଦ ରଖୁଛି ଆଜ୍ଞା।
ଆଜ୍ଞା